ଓ
ହଁ କଣ କରୁଚନ୍ତି?
ବସିଛି ଆଉ।
ଓ ହୋ। ଆଉ ଖାଇପିଇ ସାରିଲାଣି?
ଆଜ୍ଞା?
ମୁଁ କହିଲି ଖାଇ ସାରିଲଣି?
ଆଜ୍ଞା।
ଓହୋ ଆଉ ଆପଣଙ୍କ ତାଙ୍କ
ଆଜ୍ଞା କଣ କହିଲେ?
ମୁଁ କହିଲେ ବର୍ଷାହଉଚି କି ସିଆଡେ?
ଆଜ୍ଞା ଉଠେଇଛି ବର୍ଷା ହଉଛି ବି ଆଉ।
ଓ ହୋ ଆଉ ଲାଇନ୍ ଫାଇନ ନେଟୱର୍କ?
ନାଇଁ ଲାଇନ ଯାଇଛି ଏ ନେଟୱାର୍କ ଅଛି ଆଉ।
ହଁ ହୁଁ। ଆଉ ଆପଣ ଆଡେ ଆପଣଙ୍କ ଘରେ ସବୁକଣ କରୁଛନ୍ତି?
ହେ ସେମିତି ଚାଷ ବାସ କରୁଛନ୍ତି ଆଉ। ଆପଣଙ୍କ ଘରେ ସବୁ କଣ କରିଛନ୍ତି?
ହଁ ଆମ ଘରେ ବି ସେମତି ଚାଷ ବାସ କରନ୍ତୁ। ଆଉ ଆମେ ତ ଏବେ ଘରେ ନାହୁନା ହଷ୍ଟେଲରେ ରହୁ। ମେସ୍ ରେ ରହୁଚୁ। ତ ଘର କଥା ଟିକେ ମନେ ପଡୁଛି ଆଉ ଘରର ଖାଇବା ମା ର ମା ହାତ ରନ୍ଧା ଖାଇବା। ଭାଇ ଭଉଣୀଙ୍କ ସହିତ ମସ୍ ଜା ମସ୍ତି। ଏସବୁ କଣ ବାହାରେ ମିଳିବ କି?
ଆଜ୍ଞା ଆସ।
ଆପଣ କଁ କରୁଚନ୍ତି କି ସାଉଣ୍ଡ ସୁବୁଛି ଖାଲି।
ନାହିଁ ଆଉ ଶୁଭିବନି।
ହଁ ହଁ ଭଉ।
ଆପଣ କଣ କହୁଛନ୍ତି ଟିକେ ଜୋରେ କୁହନ୍ତୁ ଶୁଭା ଯାଉନି।
ଆଉ ଆପଣ ପଢାପଢି ସରିଲାଣି।
ନାହିଁ ଏବେ ଚାଲୁଛି ପଢା ଆଉ।
ଓହଁ କଣ କରିବ ବୋଲି ଜୀବନରେ ଭାବିଛନ୍ତି। ଆପଣଙ୍କୁ କଣ ସବୁ କରିବା ପାଇଁ ଭଲ ଲାଗେ? କଣ ଖାଇବା ପାଇଁ? ଭଲ ଲାଗେ କୋଉ ସ୍ଥାନକୁ ଯିବା ପାଇଁ ଭଲ ଲାଗେ?
ଆଜ୍ଞା ମୁଁ ତ ଜୀବନରେ ଗୋଟେ ଶିକ୍ଷକ ହେବାର ଇଛା ଅଛି। ଆଉ ମତେ ସେମିତି ପଖାଳ ଭାତ କୁ ଦହି, ଲେମ୍ବୁ ଏମତି ଖାଇବାକୁ ଭଲ ଲାଗେ। ଆଉ କିଛି ନୂଆ ନୂଆ ଜାଗା ବୁଲି ଯିବା ପାଇଁ ଭଲ ଲାଗେ। ଆପଣ?
ହଁ ମତେ ବି ତ ସେମିତି ପଖାଳ ଭାତ ଖାଇବା ପାଇଁ ମୁଁ ତ ମାନେ ପ୍ରିୟ ଖାଦ୍ୟ ହେଲା ପଖାଳ ଯେହେତୁ ଆମେ ଓଡିଆ ନା ତ ପଖାଳ ତ ଖାଇବା ନା। ଅଲଗା ପ୍ରକାର ଆ ଆପଣଙ୍କୁ? ସମସ୍ତଙ୍କ ସହିତ ମିଶିକି ରହିବା ପାଇଁ ଭଲ ଲାଗେ ନା ଏକା ରହିବା ପାଇଁ ଭଲ ଲାଗେ?
ଆଜ୍ଞା ଯେତବେଳୁ
ହୁଁ।
ମିଶିକି ରହିବା ପାଇଁ ଭଲ ଲାଗେ ଆଉ ବେଳେ ବେଳେ ଯେତେବେଳୁ ଦୁଃଖ ସମୟ ଥିବ୍ ମୁଁ ଏକୁଟିଆ ରହିବା ପାଇଁ ଭଲ ଲାଗେ। ଆଉ ଆପଣଙ୍କୁ ବି ଭଲ ଲାଗେ ମିଶିକି ରହିବା ପାଇଁ ନା ଏକୁଟିଆ?
ନାଇ ନା ମତେ ସବୁବେଳେ ମିଶିକି ରହିବା ପାଇଁ ଭଲ ଲାଗେ।
ଆଜ୍ଞା ମିଶିକି ରହିଲେ ତ ବହୁତ ଭଲ କାହିଁକିନା ମିଶିକି ରହିଲେ ବହୁତ୍ ସମସ୍ୟାର ସମାଧାନ ହେଇପାରିବ।
ହଁ କୁହନ୍ତିନି ଏକତା ହିଁ ବଳ। ଯେତବେଳେ ସମସ୍ତେ ମିଶିଯିବେ ନା ସବୁ କାର୍ଯ୍ୟ ନା ସହଜରେ ହେଇଯିବ ଆଉ। ଆମେ ଯଦି କାହା ସହିତ ନ ମିଶିବା ତ ଆମର ଯେତେବେଳେ ବିପଦତା ପଡିଥିବଏ ତ କିଏ ଆମକୁ ସାହାଯ୍ୟ ହବ କି? ଆମେ ଏଠି ଯେମିତି ରହୁଚୁ କେହି ଏଠି ଅଛନ୍ତି କି ଘର ଲୋକ ତ କେହି ବି ନାହାନ୍ତି ଏବଂ ତୁ ତ କାହାକୁ ଦେଖିବା ପାଇଁ ବି ନି କଷ୍ଟକର ଏଠି ମାନେ କଣ ପରକୁ ଆପଣାର କରିକି ଚଳିଲେ ଯାଇଁକି ନା ଆମେ ଆଗକୁ ଯାଇପାରିବା ଆଉ ଆମର ସୁଖ ଦୁଃଖରେ କେହି ଜଣେ ସାଥ୍ ଦେଇପାରିବ।
ଆଜ୍ଞା ଆପଣ ଏବେ ପଢୁଛନ୍ତି ନା? ସେମତି ବାହାରେ ରହି କାମ କରିବା ପାଇଁ ଯାଇଛନ୍ତି?
ନାଇଁ ନାଇଁ ମୁଁ ବି ପଢୁଛି ଏଠି।
ଓହୋ।
ହଁ।
ଆଉ ଆପଣ କଣ ଖାଇଚନ୍ତି ସକାଳୁ?
ମୋର ଏଇ ଯୋଉ ବିସ୍କୁଟ ଖାଇଥିଲି ଆଉ କୁୁରକୁରି ଖାଇଥିଲି ଆଉ।
ଆ ଜ୍ଞା।
ଆ ଆପଣଙ୍କ ଘରେ ଆଜି କଣ ସବୁ ରୋଷେଇ ଏଇଛି?
ଆଜ୍ଞା ଆମ ଘରେ ଏନା ପଖାଳ ଭାତ ଆଳୁ ଭଜା ଆଳୁ ସିଝା ଏନା ଏଇ ସକାଳୁ ସକାଳୁ ଏତିକି।
ହଁ ତାପରେ ବାରଟା ବେଳ ପୁଣି ଅ କରିବେ ବାରଟା ବେଳ ଖାଇବା ପାଇଁ।
ଆଜ୍ଞା ବାରଟା ବେଳେ ଭାତ ଡାଲି ତାପରେ ରାତିରେ ପୁଣି ତାପରେ ଭାତ ଆଉ ଡାଲି ଆଉ।
ଓ ହୋ ହ।
ଆଉ ଆପଣ ଏଇଁନା କଣ କରିଛନ୍ତି?
ହ ମୁଁ ଏଇନା ଯୋଉ ବୁଟ ଡାଲି ନାଇ ନା ସେଇ ତରକାରୀ କରିଛି ଆଉ ଆଳୁ ସିଝହେ ଆଉ ସିଯେଇଚି। ଆଉ ଭାତ ଏଇନେ ସ୍କୁ ଅ ସ୍କୁଲ କୁ ନେଇକିନା ଯିବ ସ୍କୁଲରୁ ଆସିଲା ପରେ ତାପରେ ବୁଲ ଲେ କଣ କରିବା ଆଉ।
ଆଜ୍ଞା। ଆଉ ଆପଣଙ୍କ ଆଡେ ବର୍ଷା ହଉନି କି?
ହଁ ହଉଥିଲା ଏବେ ଛାଡି ଯାଇଚି।
ଆମ ଆଡେ ତ ହଉଥିଲା ଛାଡି ଯାଇଥିଲା ପୁଣି ଏବେଠୁ ଆରମ୍ଭ ହେଲାଣି ବର୍ଷା
ବର୍ଷା ପୁଣି ଷ୍ଟାର୍ଟ ହେଲାଣି?
ଆଜ୍ଞା।
ଓ ହୋ। ଆଉ ଆପଣଙ୍କର ସାଙ୍ଗସାଥି କଣ ସମସ୍ତେ କରଛନ୍ତି
ସାଙ୍ଗସାଥି ଏବେ ଅଳ୍ପ କିଛି ପାଠ ପଢୁଛନ୍ତି ଆଉ ଅଳ୍ପ କିଛି ବାହାରେ ରହି କାମ କର କରଛନ୍ତି ଆଉ।
ହ ଅ ହ।
ଆ ଆପଣଙ୍କ ସାଙ୍ଗସଥି ଆପଣଙ୍କ ଗାଁ ରେ ଅଛନ୍ତି। ପାଠ ପଢୁଛନ୍ତି ନା ସେମିତି ବାହାରେ ରହି କାମ କରୁଛନ୍ତି?
ନା ସମସ୍ତେ ବି ବାହାର କି କାମ କଲାଣି କିଏବେ ଚାକିର ବି କଲାଣି।
ଓ ହୋ। ମୋ ମୋ ସାଙ୍ଗ ମାନ ବି ସେମିତି କିଛି ଚାକ ଚାକିରି ଗଲେଣି ଆଉ କିଛି ବାହା ହେଇକି ଗଲେଣି ହେରି ମଧ୍ୟ
ଓହୋ ବାହା ବି ହେଇ ସାରିଲେଣି?
ଆଜ୍ଞା।
ଓହୋ ହଉ ଆଉ ଆପଣ ପାଠ ପଢନ୍ତୁ ଚାକିରି ବି କରନ୍ତୁ।
ଆଜ୍ଞା। ଆପଣଙ୍କୁ ବର୍ଷା ଦିନରେ ସବୁ ଫୁଲ, ଫୁଲ ଗଛ ଲଗେଇବା ପାଇଁ ଭଲ ଲାଗେ? ନା ନାହିଁ
ମୋତେ ବହୁତ ଭଲ ଲାଗେ ଆପଣ ଲଗେଇଥିବେ ବୋଧେ ଗଛ ଫଛ କେତେ କଣ କଣ କଣ ସବୁ ଗଛ ଲଗେଇଛନ୍ତି?
ଆଜ୍ଞା ଆପଣ ଶୁଣିଥିବେ ଘରେ ଟେବୁଲ ଗୋଲାପ?
ହଁ।
ତାହାର ବିଭିନ୍ନ ପ୍ରକାର ରଙ୍ଗର ଲଗେଇଛି ଆଉ।
ଅ ହ ଆଉ କଣ ଲଗେଇଛନ୍ତି?
ନାହିଁ ଆଉ କିଛି ଲଗେଇନି ଆଉ।
ଓହୋ ଆଉ ଘରେ ତ ଲଗେଇଥିବେ ନା ପନିପରିବା ଚାଷ କରୁଥିବେ?
ନାହିଁ ଆମର ସେମିତି ପନିପରିବା ଚାଷ ହୁଏ ନାହିଁ। ଆଉ ଯଦି ହୁଏ ତ ଯଦି କାକୁଡି ସଲରା ଏଟାକ ସବୁ ଲଗାହୁଏ।
ଲଗେଇଲେଣି
ଆଜ୍ଞା।
ଅ ହଁ କେମିତି କଣ ଲଗାନ୍ତି?
ଫାଷ୍ଟ ସବୁ ମାଟିକୁ ତାଡୁ ତାପରେ ମଞ୍ଜି ପୋତୁ ତାପରେ ପଣି ମାଟିକୁ ଭଲ ଭାବରେ ତା ଉପରେ ଘୋଡେଇ ଦେଇକି ପାଣି ଦେଇଥାଉ ଆଉ ତାପରେ ସେଥିରେ ନିୟମିତ ଭାବେ ଗଛ ଛୋଟ ହୁଏ ଚାରା ହୁଏ ତାପରେ ବଡ ହେଇ ହେଇ ହେଇ ହେଇ ଫଳ ଦିଏ ଆଉ।
ହଁ ହଁ ଭଲ
ଆଜ୍ଞା।
ହୁଁ ହୁଁ ହ୍ନୁ ଅ।
ଯେହେତୁ ଚାଷୀ ଘର ପୁଅ ଚାଷ ତ ଜାଣିଥିବେ ନା?
ହଁ ଆଉ ଆପଣଙ୍କ ଆଡେ ଦଣ୍ଡଯାତ୍ରା ଆଉ ହେଇଚି।
ଆଜ୍ଞା।
କେମିତି କଣ କରାଯାଏ।
ହଁ ସେମିତି ଫାଷ୍ଟ ହୁଁ ଏଦଣ୍ଡର ଏକ ଦିନ ପୂର୍ବରୁ ଯୋଗୁ ନିଦ୍ରା ଯାଆନ୍ତି?
ହୁଁ।
ତାପରେ ପ୍ରଥମେ ଗାଁରେ କରାଯାଏ ଦଣ୍ଡ ଯାତ୍ରା। ତାପରେ ଅନ୍ୟ ଅନ୍ୟ ଗାଁକୁ ଯାଆନ୍ତି ତାପରେ ଶେଷ ଦିନ ଯାହା କୁହାଯାଏ ମେରି ପୂଜା ବା ସେଦିନ ଆସିକି ଗାଁ ରେ ଠାକୁରଙ୍କୁ ପୂଜା କରନ୍ତି।
ହୁଁ।
ଆଉ ରାତିରେ ମଧ୍ୟ ଦଣ୍ଡଯାତ୍ରା ତା ବହୁତ ଧୁମଧାମ ରେ ହୁଏ। ବହୁତୁ ଶୃଙ୍ଖଳିତ ଭାବରେ ହୁଏ।
ଆପଣ ଦଣ୍ଡ ଯାତ୍ରା ଦେଖିବା ପାଇଁ ଯାଆନ୍ତି?
ଆଜ୍ଞା।
ସବୁଥୁରୁ ଭଲ ଲାଗୁଛି ଜୋଉ ଧୂଳି ଦଣ୍ଡ ନାଇଁ?
ଆଜ୍ଞା ଧୂଳି ଦଣ୍ଡ ବି ହୁଏ ଖରା ବେଳେ।
ଆପଣଙ୍କ ଗାଁ ରେ କଣ ସବୁ ମନ୍ଦିର ଅଛି?
ଆମ ଗାଁ ରେ ଜଗନ୍ନାଥ ମନ୍ଦିରି। ଶିବ ମନ୍ଦିରି ତାପରେ ମା ମଙ୍ଗଳାଙ୍କ ମନ୍ଦିର। ମା ଚଣ୍ଡୀଙ୍କ ମନ୍ଦିର, ମା ତାରିଣୀଙ୍କ ମନ୍ଦିର, ମା ବୁଢୀ ଠାକୁରଙ୍କ ମନ୍ଦିର। ଏମିତି ସବୁ ଅଛି ଆଉ ଆପଣଙ୍କ ଆଡ଼େ କେଉଁ କେଉଁ ମନ୍ଦିର ଅଛି।
ହଁ ଆମ ଆଡେ ଗୋଟେ ସମ୍ଲେଶ୍ଵରୀ ମନ୍ଦିର ତାପରେ ଘଣ୍ଟେସ୍ଵରୀ ମନ୍ଦିର ଡ୍ୟାମଗୁଦ ଗୁଦା ଜଳପ୍ରଭାତ ଆଉ ଘୁମାଡୁମା ଏବେ ସବୁ ଅଛି ଆଉ। ନା ବିକାବିକି କେବେ ଦେଖି ଚନ୍ତି ସେରା ସମ୍ବଲେସ୍ୱରିରେ ଅଛି?
ଆଜ୍ଞା ଦେଖିଛି। ବହୁତ ସୁନ୍ଦର ଦୃଶ୍ୟ ପ୍ରାକୃତି ଏକା ସୌନ୍ଦର୍ଯ୍ୟରେ ପ୍ରାୟ ଭରପୁର।
ହଁ। ହଉ ଆଉ ଆପଣ କଣ କରୁଛନ୍ତି କରନ୍ତୁ ମୁଁ ପରେ ଫୋନ କରିବି ଆଉ।
ଆଜ୍ଞା।
ହଉ ଧନ୍ୟବାଦ।
ଧନ୍ୟବାଦ।